ହାଲୋ ହଁ ଦିଦି କଣ କରୁଚ? ମୁଁ ଏଇ ଯାଇଥିଲି ଟିକେ ଯାଇଥିଲି ଟିକେ ମାର୍କେଟ୍ ଆସିଲି ଏବେ ବସିଚି।
ଓହୋ ମୁଁ ଏଇ ଛାତ ଉପରେ ବୁଲୁଚି ଆଉ।
ପବନ ଦଉଚି ନା ବଢିଆ?
ହଁ ଥଣ୍ଡା ଥଣ୍ଡା ଲାଗୁଚି ସେଥିଲାଗି ବଇଚି। ତମେ
କଣ ଖାଇଥିଲ ହଁ ବସଚି।
କଣ ଖାଇଥିଲ?
ମୁଁ କହିଲି କଣ ଖାଇଲ?
ଖାଇଥିଲି ଭାତ ଆଉ ଯୋଉ ଗୋଟେ ଶାଗ ତରକାରୀ ହେଇଥିଲା। ଆଉ ଶାଗ ଭଜା ଆମ୍ବ ମିକ୍ସଚର୍ ଏମିତି ସବୁ ଖାଇଲୁ ଆଉ। ଏଇ ମାସରେ ତ ଆମ୍ବ ପୁରା ଫେମସ୍।
ହଁ।
ତମ ପସନ୍ଦ୍ ନା ଆମ୍ବ?
ହଁ। ତମକୁ କୋଉ ଆମ୍ବଟା ବେସି ଭଲଲାଗେ?
ମତେ ବେସି ଭଲଲାଗେ ଯୋଉ ବଡବଡ ଆମ୍ବ ଯୋଉଟା।
ବାଇଗଣପଲେଇ ଖାଏତ ଯୋଉ ବାଇଗଣପଲେଇ ସୁନ୍ଦରୀ
ହଁ ସୁନ୍ଦରୀଟା ବି ଭଲଲାଗେ।
ହଁ ଗୋଟେ ଏ ତା ନାଁ ଟା। ହଁ ଛୋଟ ଆମ୍ବ ବଡ ଆମ୍ବ ଏମିତି କୁହନ୍ତି ଆଉ ହୁଁ ହୁଁ ହୁଁ।
ହଁ ଆଉ ଗୋଟେ ଗୋଟେ ଆମ୍ବ ଅଛି ପୁରା ମାନେ କଞ୍ଚା ଖାଇବାକୁ ଭଲ ଲାଗେ କା କୁଡ଼ି ପରିକା
ହଁ-ହଁ-ହଁ-ହଁ କାକୁଡି କସି ଆମ୍ବ କୁହନ୍ତି। ଆଉ ଗୋଟେ ଯୋଉ ଇଏ କଣ ତ ସେଟା ଅଦାକଷି ଆମ୍ବ।
ହଁ।
ଆଉ ଘରେ ସମସ୍ତେ କଣ କରୁଚନ୍ତି?
ଘରେ ସମସ୍ତେ ଏଇ ତଳେ ସବୁ ବସିଛନ୍ତି, ଆମେ ପୁଅର ମୋର ଛା ତ ଉପରେ ବୁଲୁଚୁ।
ଓହୋ।
ତମ ଘରେ କଣ କରୁଚନ୍ତି ସମସ୍ତେ?
ମମସ୍କା ବାବା ଯାଇଛନ୍ତି ମାର୍କେଟ୍ ଆଉ ମମି ଏଠି ବସିକି ସନ୍ଧ୍ୟା କରୁଚି।
ତମେ ସନ୍ଧ୍ୟା ଦିଅନା ଘରେ?
ନାଇଁ ମୁଁ କେତେବେଳେ ରେ ମାନେ ଯଦି କିଛି କାମ ଥାଏ ମମିର ତାହେଲେ ମୁଁ ଦେଇଦିଏ, ନହେଲେ ସିଏ।
ଆଚ୍ଛା ଠାକୁର ପୂଜା କର କେବେ?
ହଁ କରେ ସଂଧ୍ୟା ଦିଏ ଠାକୁର ପୂଜା କରେ। କିନ୍ତୁ ରୋଷେଇ କରେ ମୋ ମମି କରେ ଆଉ ମୁଁ ଯେତେବେଳେ ସିଏ ତାର କିଛି କାମ ଥାଏ ମୁଁ କରେ ଆଉ।
ଆଚ୍ଛା। ଭଲ ଲାଗେ ବହୁତ ଠାକୁର ପୂଜା କଲା ବେଳେ ସନ୍ଧ୍ୟା ଦେଲା ବେଳେ।
ହଁ।
ତୁ ମନ୍ତ୍ର ପଢ ମନ୍ତ୍ର ଶିଖିଛ କିଛି।
ହୁଁ।
କୋଉ କୋଉ ମନ୍ତ୍ର ଶିଖିଚ?
ଯୋଉ ଆଳତୀ ମନ୍ତ୍ର ଟେ ଶିଖିଚି ଆଉ ଗଣେଶ ସରସ୍ଵତୀ ଆଉ ରାଧା କୃଷ୍ଣ ମୁଁ ଶିଖିଥିଲି ଯେହେତୁ ରାଧାକୃିଷ୍ଣଙ୍କ ମନ୍ତ୍ର ଟା ଅଳ୍ପ ଅଳ୍ପ ମନେ ଅଛି। ଆଉ ତୁଳସୀ ଯେତେବେଳେ ପୂଜା ଚଉରା ପୂଜା କରନ୍ତି ସେତେବେଳେ ସେ ମନ୍ତ୍ର ଟା ବି ମନେ ଅଛି।
ଆଚ୍ଛା ଆ ହନୁମାନ ଚାଳିଶା ପଢ।
ହଁ ହନୁମାନ ଚାଳିଶା ପଢେ ହନୁମାନ ଚାଳିଶା ଅନ୍ଧେ ମନେ ଅଛି ଏତେ ମୋର ମନେ ନାହିଁ ବହି ଅଛି ଦେ
ହୁଁ। ହଁ ସବୁଦିନ ମୁଁ ତ ସେଇ ଦେଖିକି ଫାଷ୍ଟେ ପଢୁଥିଲି କିଛି ଦିନ ପଢିଲା ପରେ ପନ୍ଦର କୋଡ଼ିଏ ଦିନ ପଡ଼ିଲା ପରେ ତାପରେ ହେଇଗଲା ମୁହଁରେ ପୁରା ହେଇଗଲା ସେଟା। ତାପରେ ମୁହଁରେ ମନେ ମନେ ପଡ଼ିଦିଏ ଆଉ। ମୁଁ ଗାଧେଇ ସାରିଲା ପରେ ହନୁମାନ ଚାଳିସା ପଢ଼େ। ବହୁତ କମ୍ ଟାଇମ୍। ତିନି ମିନିଟ୍ ଭିତରେ ସରିଯାଏ ମୁହଁରେ ହେଇଯାଇଥାଏ ନା।
ଅଉ ହଁ।
ଆଉ ମୁଁ ବି ସ୍ପିଡ୍ ରେ ପଢ଼େ ମାନେ ଲେଟ୍ କରେନି ସ୍ପିଡ୍ ରେ ପଢେ ଯୋଉ ବହି ଦେଖିଲେ ବି ବହି ତ ଦେଖୁନି ଆଉ ଆଗରୁ ଯେତେବେଳେ ପ୍ରାକ୍ଟିସ୍ ହେଇନଥିଲା। ଆାନେ ଦେଖିକି ପଢିବାକୁ ବି ଟିକେ ଲାଗେ ଟାଇମ୍ ହୁଁ। ତାପରେ ମୁହଁରେ ହେଇଗଲା ପରେ ୱାର୍ଡ଼ ଗୁରା ତ ସବୁ ମନେ ରହିଗଲା ନା ତ ତାପରକୁ ତାପରୁ ପଳେଇ ଆସେ ମନରେ। ରାତିରେ ଶୋଇଲା ବେଳେ ସନ୍ଧ୍ୟାବେଳେ ମୁ ଏଇଁ ଲେଟ୍ ରେ ହିଁ ଖାଇଲି ଯୋଉ ଉଠିଲି ଲେଟ୍ ରେ ତ। ସୋଇ ପଡିଥିଲି ଟିକେ ଚାରିଟା ବେଳୁ ଉଠିଲି। ଚାରିଟା ବେଳୁ ଉଠିକି ଟିକେ ଘର ଓଳେଇଦେଲି। ତାପରେ ଯାଇକି ପାଞ୍ଚଟା ସାଢେ ପାଞ୍ଚଟା ବେଳେ ଖାଇଲି। ଆଉ ଏବେ ଇଚ୍ଛା ହବନି ଖାଇବାକୁ ଯାଇକି ରାତିରେ ଖାଇବି ଯୋଉଦିନ ଖାଇ ନ ଥାଏ ଯାଇକି ଲେଟ୍ ରେ ମାନେ ଖରା ବେଳ ଖାଇବା ଟା ସ ଯୋଉ ଦିଟା ବେଳେ ଖାଏ। ସନ୍ଧ୍ୟା ବେଳକୁ ଟିକେ ଭୋକ କରେ। ସନ୍ଧ୍ୟା ବେଳକୁ ଭୋକ ଲାଗିଲେ ସେଇ ଇପି ବିସ୍କୁଟ ନହେଲେ ଏ ମୁଢି ମିକ୍ସଚର ଏମିତି ଯାହା ଇଚ୍ଛା ହୁଏ କରିକି ଖାଉ ଆଉ।
ଆଚ୍ଛା ଦିଦି ତମେ କେମିତି ଇପି ବନାଅ ମତେ ଟିକେ କହିଲ।
ଇପିଟା ମୁଁ ବନେ ଫାଷ୍ଟ ଆଗରୁ ବନଉଥିଲି ଫାଷ୍ଟ୍ ଇପି ଇପିଟାକୁ ସିଝେଇ ଦିଏ ପାଣିରେ।
ତାକୁ ଛାଣିକି ରଖିଦେଇଥାଏ ତା ପରେ ମସଲା ଫସଲା ତେଲ ଫେଲ ପକେଇକି କରେ କିନ୍ତୁ ଏବେ ଡାଇରେକ୍ଟ ଆଗେ ପ୍ରାୟତଃ ଆଳୁ ଟିକେ ପକେଇ କରେ ନା ମତେ ସାଧା ଟା ଭଲ ଲାଗେ ନହଲେ ଘରେ ନା। ନା ପୁଅ ଖାଇବା ପାଇଁ ମୁଁ କରେ ଯୋଉ ଆଳୁ ପକେଇି କରେ। ତ ଇପିଟା ଯେତେବେଳେ ଆମ ଘରେ। ତା ହେବ ବୋଉ ତାର କଣ କରିବ ନା ମତେ ଡାକିଦବ କହିବ ଆ କରିବୁ। ସନ୍ଧ୍ୟା ବେଳ ଖାଇବା ହେଲେ ମତେ ଡାକିବେ ମୁଁ କରେ ସନ୍ଧ୍ୟା ବେଳ ଖାଇବା। ସେ ଇପିଟା କୁ ଫାଷ୍ଟ ତେଲ ପକେଇଦେବେ ତାପରେ ଟି ଟିକେ ଜିରା ପକେଇଦିଏ ପିଆଜ ପକେଇଦିଏ। ତାପରେ ଆଳୁ ଲ ହଁ ଲଙ୍କା ବି ପକାଯାଏ ତା ତିରେ ତେଲରେ। ଆଉ କଞ୍ଚା ଲଙ୍କା। ଆଉ ତାତିରେ ପକେଇଦି ପିଆଜ ପକେଇଦିଏ ପିଆଜ ଟା ଟିକେ ଜାରି ହେଲା ପରେ ଆଳୁ ପକେଇଦିଏ ତାପରେ ହଳଦୀ। ଦେ ଆମର ଲଙ୍କା ଗୁଣ୍ଡ ଲୁଣ ସବୁ ପକେଇଦେ ସେଇଟା ଟିକେ ଆଳୁଟା ହେଇଗଲା ପରେ ପାଣି ଦେଇ ଦେଇକି ପାଣି ଟା ଫୁଟିଲେ ପକେଇଦିଏ ମସଲା ପକେଇଦିଏ ଏହି ଯା।
ଆଉ କଣ ଗୋଟେ କହୁଥିଲ ରାତିରେ ଶୋଇଲା ବେଳେ।
ରାତିରେ ଶୋଇଲା ବେଳେ ବି ମୁଁ ହନୁମାନ ଚା ମାନେ ଯେତେବେଳେ ନିଦ ନ ହୁଏ।
ହୁଁ।
ଆଉ କଣ କରିବି ନିଦ ନହେଲେ ତ ବହୁତ କିଛି ମନେ ପଡ଼େ ନା। ମାନେ ଏଆଡୁ ସିଆଡୁ ସବୁ କି ଛି ମନେ ପଡେ ତ ମୁଁ ମୋର କଣ କରେ ନା ହନୁମାନ ଚାଲିଶ୍। ପଢ଼ୁଥାଏ ବେଳେ ବେଳେ ହନୁମାନ ଚାଳିଶା ସରିଯାଏ ନହେଲେ ବେଳେ ବେଳେ ଅଧା ପଢ଼ିଥାଏ ନିଦ ହେଇଯାଏ।
ଅଂ। ହଁ ମୁଁ ବି ସେମତି ରାତି ଉଠିକି କେତେ ପର୍ଯ ଡର ଲାଗେ ନା। ମାନେ ସବୁ ଶୋଇପଡ଼ିଥିବେ ଘରେ ନିଦ ହେଉନଥିବ କଣ କରିବି କଣ କରିବି। ଭାବିବି ମନରେ ଠାକୁରଙ୍କ କଥା ଭାବିବି ଭାବି ଭାବିବି। କେଇଆଣି ଜାଣିଛି
ହୁଁ। ଆଉ ତମେ ଏବେ କଣ ଖାଇବ ସନ୍ଧ୍ୟାବେଳେ?
ମୁଁ ବା ଯାଇଥିଲି ମାର୍କେଟ୍ ଖାଇକି ଆସିଲି।
କଣ?
ମୁଁ ମଞ୍ଚୁରିଆନ୍ ଖାଇଲି।
ଭଲ ଆଉ କା ସ‌ହିତ ଯାଇ ଥିଲ ଏକା ନା
ଆ
ସାଙ୍ଗ।
ନାଁ ସାଙ୍ଗ ଯାଇଥିଲା ଗୋଟେ।
ଉଁ ହୁଁ।
ଯାଇଥିଲି କାମ ଥିଲା। ନା ନା ମୁଁ ସଦାବେଳେ ଯାଏନି ଆଜି ଟିକେ କାମ ଥିଲା।
ଅ ହଁ।
ତମକୁ କଣ ଖାଇବାକୁ ଭଲଲାଗେ ଫାଷ୍ଟଫୁଡ୍?
କଣ କହିଲ?
ମୁଁ କହିଲି ତମକୁ କଣ ଖାଇବାକୁ ଭଲ ଲାଗେ?
ମତେ ସେଇ ଫାଷ୍ଟଫୁଡରା ଏତେ ଭଲ ଲାଗେନି। ତଥାପି ରୋଲ୍ ଟା ମତେ ଭଲ ଲାଗେ। ମୁଁ ବେଶୀ ଖାଏନି ବାହାର ଖ-ଖାଦ୍ୟ ବେଶୀ ଖାଏନି। ମତେ ଏଗ୍ ରୋଲ୍ ଟା ବେଶୀ ଭଲ ଲାଗେ। ଆଉ ଆଉ ସେମିତି ଚାଓମିିନ୍ ଫାଓମିିନ୍ ଘରେ ବନା ହେଲେ ଭଲ ଲାଗେ। ବାହାରର ଏତେ ଭଲ ଲାଗେନି।
ଓହୋ। ଆଉ ରାତିରେ କଣ ଖାଅ। ତମେ ରାତିରେ କଣ ଖାଅ ଭାତ ନା ରୁଟି?
ହୁଁ। ଭାତ ହୁଏ ରୁଟି ବି ହୁଏ ଯେବେ ଯାହା ଇଚ୍ଛା ହୁଏ ଖାଇଦିଏ ଆଉ। ବେଶୀ ମତେ ଭାତ ଟା ହିଁ ଭଲ ଲାଗେ। ରୁଟି ସବୁଦିନ ଖାଇବା ପାଇଁ ଭଲ ଲାଗେନି। ଯୋଉଦିନ ଇଚ୍ଛା ହୁଏ ରୁଟି ଖାଇଦିଏ ସବୁବେଳେ ନହେଲେ ଭା ତ ଖାଏ ରୁଟି ଟା ବୋହୁତ ମାନେ କମ ଟାଇମ୍ ସପ୍ତାହରେ ଯଦି ଥରେ ଦିଇ ଥର ଖାଇଥିବି ଖାଇଥିବି ନହେଲେ ନ ଖାଇଲେ ବି ଚଳିବ ରୁଟି।
ହଁ ମୁଁ ବି ସେୟା କରେ।
ଉଁ ହୁଁ ହୁଁ। ରୁଟିଟା ଇଚ୍ଛା ହୁଏନି ଖାଇବାକୁ ଭାତ ଅଳ୍ପ ଖାଇଦୋବୁ ଟିକେ ଭଲ ଲାଗିବ। ରୁ ଟି ଖାଇଲେ ମତେ ଭଲ ଲାଗେନି ଏତେ ତାପରେ ବି ସବୁଦିନ ତ ମୁଁ ଖାଇପାରିବିନି ରୁଟି।
ହୁଁ।
ଆଉ
କଣ ପିଜି କରୁଚ?
ହାଲୋ।
ହଁ ମୁଁ କହିଲି ତମେ ତ ପିଜି କରୁଚ।
ପିଜି ଏ ସଇଲା ଏବେ ଏପ୍ରିଲରେ ଏକଜାମ୍ ସରିଗଲା ହଷ୍ଟେଲରେ ରହୁ ଥିଲି ଯୋଉ ଆମର ଏନସି କଲେଜ ଅଛି।
ଅ ହ।
ସେଇଠି ରହୁଥିଲେ ଏ ସରିଗଲା ପ୍ଲସ ଥ୍ରୀ ବି ସେଇଠି ଥିଲା ପିଜି ବି ସେଇଠି ଥିଲା ପାଞ୍ଚ ବର୍ଷ। ଟାଉନରେ ପଳେଇଲା ପୁରା। ଟା
କଣ ସବଜେକ୍ଟ ମାନେ ରଖିଥିଲ?
ଇକନମିକ୍ସ। ହ। ହ୍ୟାଲୋ।
ଚିପ୍ସ ହଁ।
ଇକୋନମିକ୍ସ ଅଛି ଅନର୍ସ।
ହଁ ଟିଚର ଫିଚର ଲାଇନରେ ଯିବ ନା ଯୋଉ ଲେକ୍ଚର ଲାଇନରେ ଯିବ ଆଉ?
ଚାଲିଚି ନେଟ୍ ଟା ଆପ୍ଲାଏ କରିନି ଡିସେମ୍ବରରେ କରିବି ଆଉ।
ହଁ ମୋର ବି ଏ ଯୋଉ ଜ୍ୟ ଜୁଲୋଜି ଅନର୍ସ ଚାଲିଚି।
ହଁ ଫାଷ୍ଟ ସେମିଷ୍ଟର ଯାଇଛି ନା?
ଫାଷ୍ଟ ସେମିଷ୍ଟାର ଯାଇଛି ସେକେଣ୍ଡ ସେମିଷ୍ଟାର ହବ ଆଉ।
କଣ କହିଲ?
ମୁଁ କହିଲି ଫାଷ୍ଟ ସେମିଷ୍ଟାର ଯାଇଛି ସେକେଣ୍ଡ ସେମିଷ୍ଟାର ହବ ଆଉ।
ହୁଁ ହୁଁ। ତମର କୋଉ କଲେଜ ମହୁପାଳ? ନା
ନାଇଁ ମୋର ପାଣିକୋଇଲି ଟା।
ଅ ହୋ ଯିବା ଆସିଆ କରୁଛ?
ହୁଁ।
ମାନ ଉଁ ମାନେ ସାଇକେଲ ନେଇକି ନା ଗାଡି?
ନାହିଁ ବସ୍ ବସ୍।
ହଁ ବସ୍ ତ ଯାଉଛି ସବୁବେଳେ। ସେପଟୁ ସୁବିଧା ଅଛି ବସ୍।
ହଁ ଏଇଠୁ ସୁବିଧା ଅଛି।
ଭଲ ଆଉ।
ହୁଁ। ହଉ ତମର କଣ ରୋଷେଇ ବା